ହଁ ହଁ
କଣ କରୁଛ?
ଏବେ ଜଷ୍ଟ ମୁଢ଼ି ଆମ୍ବ ଖାଇଲି।
ସେତେବେଳେ କହୁଥିଲ ବା, ମୁଢି ଆମ୍ବ ଖାଉଛନ୍ତି ବୋଲି?
ଅଧା ଥିଲା ନା।
ଯୋଉ ଅଧା ଥିଲା , ବହୁତ ଭଲ ଲାଗୁଥିଲା ତମକୁ?
ହଁଁ ହଁ, ବହୁତ ଭଲ।
ଆଚ୍ଛା, ରଖିଦିଅନ୍ତୁ। ସକାଳେ ମୋ ପାଇଁ ନେଇ ଆସିବେ।
ସିପି ଯିବ।
ଆଚ୍ଛା, ସକାଳେ କରିକି ନେଇ ଆସିବେ, ନହେଲେ।
ହଁ, ଆପଣଙ୍କୁ ଆସନି କି?
ନା, ଆମଘରେ ଆମ୍ବ ନାହିଁ ବା।
ଓହୋ ତାହେଲେ କହିବ ଯଦି ଆମ୍ବ ଦିଟା ନିଇ ଯିବି କିିଲେ ଆପଣଙ୍କ ପାଇଁ?
ଆମ ବା ମୁଢି ନହିଁ ବା।
ହା
ମୁଢି ବି ନାହିଁ ବା।
ଓହୋ ମୁଢି ତାହେଲେ କୋଡ଼ିଏ ଟଙ୍କାର କିଣିଦେବି।
ହଁ ଠିକ ଅଛି ସବୁ ନେଇ ଆସନ୍ତୁ ଖାଇଦବା ଆଉ କରିକି।
ଓହୋ ଆପଣ କହୁଛନ୍ତି ମୁଁ ଆପଣଙ୍କୁ କରିକି ଦେବି ଚିନି ବିିନି ପକେଇକି ନା?
ଆଜ୍ଞା। ମୁଁ ଥରେ ଦେଖିଦେଲେ ତାପରେ ମୁଁ ନିଜେ କରିବି।
ଓହୋ ଆପଣ ତ ବହୁତ ଚାଲାକ ବାହାରିଲେ।
ଆଜ୍ଞା ବହୁତି।
ହୁଁ ଏମିତି ସମସ୍ତଙ୍କୁ ତ କହିକି ଚାଲିକି କାମ କରୁଥିବେ?
ନା ସମସ୍ତେ ନାଇ ଏଇଟା ଖାଲି ଆପଣଙ୍କୁ ଅଫର ମିଳିଛି।
ଓହୋ। ଓହୋ ଆଚ୍ଛା।
ଆଜ୍ଞା। ଆପଣ ଏତେ ଧଇଁ ସଇଁ ହେଇ କଣ କରୁଛନ୍ତି? ଆପଣ ଏତେ କାହିଁ ଧଇଁ ସଇଁ ହଉଛନ୍ତି?
କେଜାଣି ଦେହଟା ଆଜି ଭାରି ଖରାପ ଖରାପ ଲାଗୁଛି ତ।
ଆଛା ଆଛା କିଏ କଣ କହିଛି ନା କଣ ଆପଣଙ୍କୁ? କିଏ କଣ କହିଛି?
ଆପଣ ବା।
ହଁ ମୁଁ ତ ଏବେ କଥା ହେଲି ମୁଁ କାଇଁ ଆପଣଙ୍କୁ କଣ କହିବି।
ମୋ ଛାଡ ସିଏ କଣ କଥା କିଛି ନାହିଁ। ଆପଣଙ୍କ ହାଲଚାଲ କୁହନ୍ତୁ ଆପଣ?
କିଛି ହାଲ ଚାଲ ନୁହେଁ କମ୍ପୁଟର କ୍ଲାସ ଯାଇଥିଲି ତ ହେଲାନି।
ହୁଁ।
ହଁ।
ତ ଏବେ କଣ ଭାବୁଛନ୍ତି କଣ କରିବେ?
କିଛି ନାହିଁ ଏବେ ହେଇ ଜଷ୍ଟ ଘର ପାଖରେ ବୁଲୁଛି। ଆଉ ଟିକେ ଯାଉ ଘରକୁ ଯିବି ଆଉ। ଆଜ୍ଞା। ଚାଲି ଚାଲି ଝାଳ କେତେ ବାହାରି ସାରିଲାଣି।
ଓହୋ ଆପଣ ଏମତି କେତେ ସମୟ ଚାଲୁଥିବେ?
ଏମ ତ ଚାଲୁଛି ତ ସାଢେ ସାତଟା ସାତଟାରୁ ସାତଟା ରୁ ଘରୁ ବାହାରିଲି। କମ୍ପ୍ୟୁଟର କ୍ଲାସ ପାଇଁ ତାପରଠୁ ତ ଚାଲୁଛି ଆଉ ଆସିକି ହେଲାଣି ଆଠଟା ସାଢେ ଆଠଟା ଆଉ।
ଓହୋ ଦଶଟା ରାତି ଯାଇଁ ଚାଲିବ ବୋଧେ
ନା ନା ଦେଖିବା କେତେ ବାଟେ ଯାଇଁ କଥା ହେଇପାର ସେଇ ବାଟ ଯାଇ ଚାଲିବି ଆଉ କଣ।
ହଁ ଏକ୍ସରସାଇଜ କରନ୍ତୁ ଦେହ ପାଇଁ ବହୁତ ଭଲ।
ନା ନା ମୁଁ ଦେହ ପାଇଁ ଭଲ ନୁଁ।
ଓ ଆ ଆପଣ ପତଳା କି?
ନା ନା ମୁଁ ହେଲଦି ପୁରା ଅଛି।
ହୁଁ ହୁଁ ନାଇସ୍।
ଦୌଡା ଦୌଡି କଲେ ଦେହ ସପୋର୍ଟ ନବନି। ଦିନ ସାରା ଦୌଡା ଦୌଡି ଚାଲିଛି।
ଓହୋ ଆପଣ ତାହେଲେ ଦୌଡିଥାଉଛନ୍ତି?
ନା ନା କାମ କଥା କହୁଛି।
ଓହୋ ମତେ ଲଲେ ଆପଣ ଦୌଡୁଛନ୍ତି।
ନା ଦୌଡିଲେ ତ ପଇସା ମିଳୁନି କି କିଛି ମିଳୁନି ତ ଲାଭ ନାହିଁ। ତ କାମ ଇଣ୍ଟର ଜଲଦି ସାର୍ଟିଫିକେଟ ମିଳିବ।
ଆପଣ ତାହେଲେ କଷ୍ଟ କରିକି କାମ ହାସିଲ କରିବାକୁ ଚାହୁଁଛନ୍ତି?
ଆଜ୍ଞା ଗୋଟେ ଢଗ ଅଛି କଷ୍ଟ କଲେ କୃଷ୍ଣ ମିଳେ।
ହୁଁ ଆପଣ ବହୁତ ତାହେଲେ ଭଲ ଅଛନ୍ତି ଆଉ।
ଆଜ୍ଞା ଆ ଆପଣଙ୍କ କଥା କୁହନ୍ତୁ କଣ କଣ ଚାଲଚି ଆପଣଙ୍କର?
କଣ ଚାଲିବ ଏଇ ମାମା ଏବେ। ଟିଭି ଲଗେଇଦେଲା ଯେ ସିରିଏଲ ଜୋରେ ସାଉଣ୍ଡ ହେଲା ବୋଲି ଆପଣଙ୍କ କଥା ହେବେ ବୋଲି ଟିକେ ବାହାରୁକୁ ଆଇଛି।
ଆଚ୍ଛା ବ୍ୟାଲକୋନିକି ଆସଛନ୍ତି ତାହେଲେ?
ଆଜ୍ଞା ଆଜ୍ଞା।
ଆଚ୍ଛା।
ହୁଁ। ଆଉ ଆପଣଙ୍କର ଖାଇବା ପିବା ସବୁ କଣ କରୁଚନ୍ତି ସନ୍ଧ୍ୟାବେଳେ?
ଏଇ ଏବେ ଏଇ ଚାଲୁ ଚାଲୁ ଟିକେ ଆଉ ଗୁପଚୁପ ଖାଇଦେଲି ଆଉ।
ଓହୋ ଗୁପଚୁପୁ ଖାଇ ସାରଲେଣି ନା?
ଆଜ୍ଞା।
ଆ ଏକୁଟିଆ ଏକୁଟିଆ ଭଲ ନୁହଁ ଜମା ତ।
ହୁଁ। ଏକୁଟିଆ ଭଲ ନୁହଁ କି ସାଥି ନଥିଲେ ପାଖେରେ କଣ କରିବା। ଦୋକାନରେ ଦେଖିଲି ଫାଙ୍କା ଥିଲା ତ ପଶିଗଲି ଆଉ। ତିରିଶ ଟଙ୍କା ଖାଇଦେଇ ପଳେଇ ଆଇଲି ଆଉ ଆସନ୍ତୁ କେବେ ଆପଣ।
କାଲି ଯିବି ଭାବୁଚି।
ଠିକ ଅଛି ସନ୍ଧ୍ୟାବେଳେ ସେ ତ ଛଅଟା ବେଳୁକୁ ଖୋଲୁଚି ଯଦି ଆପଣ ଥିବେ ମୋ ପାଖରେ ଖାଇଦେବେ।
ଓହୋ ଓଖେ।
ଆଜ୍ଞା।
ଆପଣ ଆଉ ସବୁ କଣ ଖାଇବାକୁ ପସନ୍ଦ କରନ୍ତି?
ଉଁହୁଁ ମୁଁ ତ ମୋ ଫେବରେଟ ଜିନଷ ଖାଇବାକୁ ପସନ୍ଦ କରେ ମୋ ଫ୍ରେଣ୍ଡ ଜାଣିଚି।
ତାକୁ ମାଗିଲେ ବି ସେ ଦ ସେଟା କହି ହବନି।
ଓହୋ।
ଆଜ୍ଞା ସେ ଜାଣଚନ୍ତି କିନ୍ତୁ ସେ ଦୋଉନାହିଁ ମତେ।
ହଁ ଆପଣ ପା ଦି ଦିନ ତଳେ ଖାଇଥିଲେ। ଦି ଦିନ ସରି ଭୁଲ କହିଦେଲି କାଲି ଖାଇଥିଲେ ଆପଣ।
କାଲି। ନାଁ ସେ। ସେ ଖାଇବା ଦିଟା ଲୋକ ଅଛନ୍ତି ନା ଆମ ଶରୀରରେ। ତ ଗୋଟ ଜଣେ ଖାଇଲେ ଆଉ ଜଣ ଭୋକିଲା ରଖିବି ନା ସିଏ ଫେରେ ରାନ୍ଧୁଥିବ ଖାଇବା ପାଇଁ।
ହଁ ହଁ।
ଆଜ୍ଞା।
କଥା।
ଆଜ୍ଞା।
ହୁଁ ହୁଁ। ହୁଁ ହୁଁ ହୁଁ ହୁଁ।
ଦୋଉନି ସେଟା ଅଲଗା କଥା ଅ।
ହୁଁ ହୁଁ। ଏଇଠେ ବାବୁ ହଁ। ହଁ ତାପରେ ଆଉ ସବୁ କଣ ହାଲଚାଲ?
ଆଁଉ କିଛି ନାଇଁ ଏଇ ବୁଲୁଚି ତ ଏଇ ଟ୍ରେନେ ଏବେ ରହିଥିଲା ଆ ଘରେ ତ ନା ଘଣ୍ଟାଟେ ରହିବ ବୁଲୁଚି ଆଉ ପାଖେରେ।
ଓ ଅପାଙ୍କ ଘର ପାଖେ ଟ୍ରେନ ଅଛି।
ଆଜ୍ଞା, ହୁଁ ଟ୍ରେନ୍ ଲାଇନ୍ ଅଛି ନଟ ଟ୍ରେନ୍ ଅଛି।
ଓହୋ, ହଁ ସେ ଏକାକଥା ଟ୍ରେନ ତ ଯାଉଥିବ ସେପଟେ।
ଆଜ୍ଞା, ତିନଟା ଟ୍ରେନ ଲାଇନ୍ ଅଛି ସେତ ଟ୍ରେନ ଅହରହ ଯାଉଚି ଆଉ।
ଉଁ ହୁଁ ହୁଁଁ
ଆଜ୍ଞା
ଭଲ ଆଉ।
ଆଉ କୁହନ୍ତୁ, ଆପଣଙ୍କ କଣ ଚାଲଚି ଏବେ କଣ କରୁଚନ୍ତି?
ହୁଁ, ଏବେ ତ ଖାଇବା ପିଇବା ସଇଲା।
ଆଚ୍ଛା ଡିନର ସବୁ କରିଦେଲଣି ନା କଣ?
ନାଁ ନା
ଆଚ୍ଛା କାଲି ଜଳଖିଆ କରିଦେଲ ସନ୍ଧ୍ୟା ବେଳର ଆଉ।
ହଁ
ଆସିକି ତ ହେଲାଣି ଆଠଟା ଖଣ୍ଡେ ହେଲାଣି ସାଢେ ଆଠଟା। ଏବେ ଜଳଖିଆ କରୁଚନ୍ତି ଖାଇବେ କେତବଳେ?
ଖାଇବାର କଣ ଅଛି, ଆମ ରାତି ଏଗାରଟା ଯାଏଁ ଖାଇବା।
ଆଚ୍ଛା, ଏମିତି ହେଲେ ତ ଦେହ ଖରାପ ରହୁଥିବ ତମର।
ନାଁ ମୋ ଦେହ ସବୁବଳେ ଭଲ।
ଆଚ୍ଛା, ଏଇତ କିଛି ଦିନ ତଳେ କହୁଥିଲେ ମେଡିସିନ ଖାଉଚି। ଇଏ ଖରାପେ ଥଣ୍ଡା ଝାଡା ଏମତି ସବୁ ଦେହ ଖରାପ ରହୁଚି।
ସେଇ ଟାଇମ ରେ ଥିଲା। ହୁଁ ଏବେ ମୁଁ ଠିକ ଅଛି।
ଆଚ୍ଛାଏବେ ଠିକ ଅଛନ୍ତି, ଫେରେ ଆଉ କିଛି ଦିନରେ ଫେରେ ଖରାପ ହେଇଯିବ।
ହଁ ସିଏ କଣ ଅଛି।
ଆଚ୍ଛା
ଆପଣ ୱେଟ୍ କରିଥିବେ ମୁଁ ସାଙ୍ଗେ ସାଙ୍ଗେ ଆପଣଙ୍କୁ ଆଉଥରେ କଲ କରିବି।
ଆଚ୍ଛା କିନ୍ତୁ ମୋ ଗୋଡ଼ଟା କାଟିଲାଣି, ମୁଁ ବାହାରେ କଉଠି ବସିବାକୁ ପାଉନି।
ହାଜ୍ଞା।
ଠିଆ ହେଇ ହେଇ ବିନ୍ଧିଲାଣି କାହିଁକି ନା ଘଣ୍ଟାଟେ ସାଢେ, ଅଢେଇ ଘଣ୍ଟା ହେଲା, ଦେଢ ଘଣ୍ଟା ହେଲା ମୁଁ ଠିଆ ହେଇଛି।
କଣ କରିବେ ଆପଣ?
କିଛି କରିବାକୁ ଚାହୁଁନି। ମୁଁ ଏବେ ଗୋଡ ଟାକୁ ରେଷ୍ଟ ଦବାକୁ ଚାହୁଁଛି, କି କୋଉଠି ରେଷ୍ଟ ଦେବି ତାକୁ।
ଓହୋ ସେଇ ଟ୍ରେନ୍ ଲାଇନ, ଆପଣ କୋଉ ଥରେ ପଟରୀ ଅଛି ପଟରୀ ପାଖରେ ବସିଥାନ୍ତୁ।
ନା ପଟ୍ଟ୍ରି ରେ ଟ୍ରେନ ଆସୁଚିବା। ସେ ଚାହୁଁଛନ୍ତି ମୁଁ ଆଉ ଆପଣଙ୍କ ସହିତ କଥା ନହଇପାରେ। ତାହେଲେ କହିଦିଅନ୍ତୁ ଇଣ୍ଡାଲ ମତେ କାହିଁ ଟ୍ରେନ ଲାଇନ୍ ରେ ପକଉଛନ୍ତି।
ଓହ ମତେ ଲାଗିଲା ଆପଣଙ୍କର ସେଟା ଖାଲି ଟ୍ରେନ୍ ଲାଇନ୍ ଟା ଖାଲି। ପଡିଛି ମତେଲେ ହେଲେ ଟ୍ରେନ ଯାଉନି। ଓହୋ ବାପସ ସେଇ ଟ୍ରେନ୍ ଯାଉଛି?
ଅବଶ୍ୟ ଟ୍ରେନ ଆଗରେ ହିଁ ଠିଆ ହେଇଛି।
ଓହୋ, ଆପଣ କହିପାରିବେ ଟ୍ରେନ ର କେତେଟା ଚକା ଅଛି?
ନା ଏତେ ଜ୍ଞାନ ଆମର କ ଅଛି? ଭାବିନାହାନ୍ତି ପଚାଶ ଗଟା ବଗି ଗୋଟେ ବଗିରେ ଚାରିଟା ଚଗ ଏଇସବ ନିଜେ କରିଦିଅନ୍ତୁ ଆଉ
ଓହୋ ଆପଣଙ୍କ ମ୍ୟାଥ ତାହେଲେ ବହୁତ ଭଲ ଅଛେ।
ହୁଁ ଆଜ୍ଞା।
ଆଉ ଆପଣ ବଡ଼ ହେଇକି କଣ କରିବାକୁ ଚାହୁଁଛନ୍ତି?
ବଡ ହେଇକି ମୋ ସାଙ୍ଗ କ ସହିତ ବହୁତ ଗେମ୍ ଖେଳିବାକୁ ଚାହୁଁଛି।
ଆଜ୍ଞା।
ବଡ ହେଇକି ସାଙ୍ଗ ସହିତ ବହୁତ ଗେମ୍ ଖେଳିବାକୁ ଚାହୁଁଛି।
କାଇହିଁ ଆପଣଙ୍କ ସ୍ୱପ୍ନ କେବଳ ଗେମ ରେ ଚାକିରି କରିବେନି?
ନା ସେଇଟା ତ ଲାଗିଥିବ ମୋର ତ ସେଇଟା ଫ୍ୟୁଚର ପ୍ଲାନିଂ କିନ୍ତୁ କୋଉଟା କରିବାକୁ ଚାହୁଁଛି କହିଲେ ନା? ଯୋଉଟା ହବ ତ ସେଇଟା ହବ ଯୋଉଟା କରିବାକୁ ଚାହୁଁଛି ସେଇଟା କରିଦେଲି ଆଉ।
ଓ ଆପଣ ତାହେଲେ ଏଇଟା ଫ୍ୟୁଚରରେ ବି ଯାଉନି।
ଏଁ କୋଉଟା?
ଗେମ୍ ଟା।
ଗେମ୍ ଟାଟ ମୋର ତ ସବୁଦିନ ଦରକାର ଆଉ।
ହ ଏମିତି ଗେମ୍ ପ୍ରତି ଇଏ କରନ୍ତୁନି ଗେମ୍ ସବୁ ବେଳ ପାଇଁ ଭଲ ନୁହଁ।
ନା ନା କହିଛନ୍ତି ବୈଜ୍ଞାନିକ ମାନେ ଗେମ୍ ଖେଳିଲେ ଦେହ ସୁସ୍ଥ ରୁହେ।
ଓ ତାହେଲେ ଆପଣ ଦୌଡ଼ା ଗେମ୍ ଖେଳନ୍ତୁ ଦୌଡା ଗେମ୍ ଟା ବହୁତ ଭଲ।
ହଁ ସେଥିରେ ଦୌଡା ଗେମ୍ ନୁହଁ।
ହୁଁ।
ସେଇ ଟିକେ ଡବ୍ଲୁ ଡବ୍ଲୁ ଇ ଟାଇପ ର ଆଉ
ଓହୋ ଆପଣ କେତେଟା ମୁହଁ ପଠେଇଲେଣି?
ମୁହଁ ଫଟେଇନି ମୁହଁ ଫଟେଇକି ଲାଭ କଣ? ମଣିଷ ମଣିଷକୁ ମାରିକି ଲାଭ କଣ ଯାହା ଟିକେ ଖେଳଆ କଥା ଆଉ।
ଆଉ ଆପଣଙ୍କର କଣ କହୁଥିଲି ତ ଆଉ ଓ କଣ ତ ଗୋଟେ କହୁଥିଲି ଛାଡ ଆପଣ ନେକ୍ସଟ୍ କଲ ଆପଣଙ୍କ ସହିତ ମୁଁ କଥା ହଉଛି।
ନେକ୍ସଟ କଲରେ କଥା ହେବେ।
ଆଜ୍ଞା।
ଆଜ୍ଞା ହଉ ରଖନ୍ତୁ।